ହ୍ୟାଲୋ ହଁ ନମସ୍କାର।
ହଁ ଦିଦି ନମସ୍କାର।
କଣ କରୁଛନ୍ତି?
ଏଇ ଶୋଇଥିଲି ଆଉ ଆପଣ?
ଭାଇଁ ମୁଁ ଝିଅ କୁ ଶୁଆଉଥିଲି
ଓ ହୋ
ଆଉ ଆଜି ବର୍ଷା ଅଛି, ହଁ ସକାଳେ ଖାଇଥିଲୁ ମୁଁ ଚାରୋଟି ଖାଇ ଦେଇେ ଥିଲି। ଆପଣ କଣ ଖାଇଥିଲେ?
ମୁଁ ଏଇ ରୁଟି ଖାଇଥିଲି।
ମୁଁ ବି ସେ ଚା ରୋଟି
ଚା ଟା ତ ଆପଣଙ୍କର ନିହାତି ଦରକାର ଆଉ।
ହଁ, ବା ହଁ, ସବୁଥିରେ ଚା ଚା ସହିତ ଖାଇବାକୁ ଭଲ ଲାଗେନି, ବାସି ରୁଟି ଥିଲା ତ ସେଥିାଇଁ ଖାଇଥିଲୁ ଆଉ। ଆଉ ବର୍ଷା ହଉଛି?
ନା, ନା ବର୍ଷା ଛାଡ଼ିଗଲାଣି ଖରା ଟିକେ ଏବେ ହେଲା।
ହୁଁ, ଏବେ ଛାଡିଛି ଏଇଠି ବି
ହଁ, ବା
ତା ଘରେ ସମସ୍ତେ କଣ କରୁଛନ୍ତି?
ଏଇ ରୋଷେଇ ବାସ ଚାଲିଛି।
ଓହୋ ଆଉ ବାହାରକୁ କୁଆଡେ ଯାଇନୁ।
ନାଇଁ ଯାଇନି ସକାଳେ କାଲି ଟିକେ ଯାଇକି ମାଛ ପାଇଁ, ତାପରେ ଆସି ଅଛି ଘରେ ଆଉ।
ହୁଁ, ହୁଁ
ଆଉ କଣ ଆଜି କରିଛନ୍ତି ରୋଷେଇ?
ଭାତ, ଡାଲମା, ଦହି ଭେଣ୍ଡି ହେଇଛି।
ଦହି ଭେଣ୍ଡି
ହଁ, ଯେମିତି ଦହି ବାଇଗଣ
ଆଜ୍ଞା
ସେମିତି ଭେଣ୍ଡି କି ଭଲ୍ ସେ ପୁରା ଭାଜିକି ବାଇଗଣ ଯେମିତି ଦହିରେ ପକେଇକି ଫୁ ଫୁଟା ହଉଛି ସୋରିଷ, ଜିରା, ଲଙ୍କା ଧନିଆ ପତ୍ର, ଭୃସମ ପତ୍ର ସେମିତି ଫୁଟା ହବ ଆଉ
ଯାହା ହେଉ ନୂଆ ରେସିପି ଗୋଟେ ତାହଲେ
ହୁଁ, ଦହି ବାଇଗଣ ଯେମତି ଦହି ବାଇଗଣ ଖାଇଛ ନା ନାଇଁ?
ହଁ, ହଁ ଏତି ସେମ ଟୁ ସେମ ଆଉ ଭେଣ୍ଡି ଆଉ ଏଇଟା ଦହି ବାଇଗଣ ଆଉ।
କେବ ହଁ
ରେସିପି ଏକା କିନ୍ତୁ ଅଲଗା ଆଇଟମ ଆଉ।
ହଁ ହଁ ମତେ ଦହିରେ ମାନେ ଦହିରେ ଟିକେ ହାଲକା ଟିକେ ଚିନି ପକେଇଲେ ଭଲ ଲାଗେ। ଖୋଟା ଠୁ ପୁରା
ହଁ ଏ ଟିକେ ବେଶୀ କଟା ହେଲେ ବି ଭଲ ଲାଗେ ନା
ହଁ ହଁ ମୋ ଶାଶୁଘରେ ସମସ୍ତେ ଖଟା ଖଆନ୍ତି। ମୋ ଝିଅ ବି ଏଡ଼ିକିଟେ ଲେମ୍ବୁ ଟିକେ ଧରିଦବନି ସେ ବାରମ୍ବାର ଖାଲି ଚାଟୁଥିବ। ଆଉ ମିଠା ଥରେ ଦେଇ ହେଇକି ଦି ଥରେ ଦେଇଦେଲେ ସେଚା ଖାଇବନି ମିଠା।
ହଁ ମୁଁ କହିଲି ଖଟା ଟାକୁ ଭାସନ୍ତୁ ଆଉ
ହଁ ମୋ ଶାଶୁଘର ତାଙ୍କୁ ପଟିଆ ମାନେ ଖଟା ମାନେ ସେମାନେ ପାଗଳ।
ହଁ ଅଣ୍ଟି।
ହୁଁ, ହୁଁ।
ଆଉ ଏବେ କୋଉଠି ଅଛନ୍ତି, ଘରେ ନା ଶାଶୁ ଘରେ?
ଏବେ ଏ ମୁଁ ବଞ୍ଚିଛି। ପଢ଼ିବା ପାଇଁ ତାଙ୍କର ଭଉଣୀ ବାପାଙ୍କର ମାନେ ଘରକୁ ଆସିଥିଲେ କି ମୋ ଭଉଣୀ ଆସିଥିଲା ତ
ଆଜ୍ଞା।
ତାଙ୍କର ତାଙ୍କ ହଜବେଣ୍ଡଙ୍କର ଜବ୍ ହେଇଗଲା ସେ ପଳେଇବେ। ଆଉ ଶିପ କେତେବେଳେ ହେଇଯିବ ପୋଷ୍ଟିଂ ହେଇ ଜୀବ ଜାଣିନୁ ସେ ପଳେଇବେ ତ ସେଇଥି ପାଇଁ, ତ ମୁଁ କହିଲି ଆସି ବୁଲି ଦେଇକି ପଳେଇବି ଦିନ ଟା ରହିକି କାଲି ଆସି ଥିଲି, ଆଜି ତ ପଳେଇବି ଆଉ ଘଣ୍ଟେ ଦି ଘଣ୍ଟା ପରେ ପଳେଇବି।
ହୁଁ, ଆଉ ଝିଅ କଣ କରୁଛି?
ଝିଅ ଉଠିଲେ ଖାଉନି ଠିକ୍ ସେ ତାକୁ ଆଡେ ଶୁଆଉଛି। ଖାଉନି ଚୁଡ଼ାଚୁଡି ନିଦ ଲାଗୁଛି। ଶୋଇବା ପାଇଁ ଚିଡି ଚିଡି ହଉଛି ଖାଲି ଶୋଉଛି।
ଛୋଟ ପିଲା
ହଁ ସିଏ କୁ ଆମ ବଡ ଭଉଣରେ ଝିଅ ସିଏ ବି ଛୋଟ। ଖେଳୁଛନ୍ତି ଦି ଜଣ ଜାକ ଆଉ। ନା ଶିକ ଶଉଛି ନା ଖାଉଛି କିଛି କରୁନି। ୟାନ ଆରାଧ୍ୟା ସ ମୋ ଝିଅ ନା ଆରାଧ୍ୟ ବଡ ଝିଅ ନା ଆଧଗ ଆଧିରିକା ନା ଆରାଧ୍ୟା?
ଆରାଧ୍ୟା।
ହୁଁ ହୁଁ କଣ କହିଲେ?
ମୁଁ କହିଲି ରାଧ୍ୟା।
ଆରାଧ୍ୟ ଆରାଧ୍ୟା।
ଆରାଧ୍ୟା।
ହଁ। ବଡଲ ଝିଅ ନା ଏ ପ୍ରକୃତରେ ମୁଁ ଦି ତିନିଟା ହେଲା ଜଣେ ମୋ ଝିଅର ଦେହ ଯେତେବେଳେ ଖରାପ ଥିଲା ଜନ୍ମ ହେଲା ବେଳେ ଗୋଟେ ମାନେ ଜଣେ ବ୍ରାହ୍ମଣ ଅ ଥିଲେ ଓଡିଶା ବାହାରର ସେ ମୁଁ ନ ଫୋନରେ କଣ୍ଟାକ୍ଟ ମତେ ସେ କହିଥିଲେ ଏଇ ଟାଇମରେ ବାହାର ଏଇ ଟାଇମରେ ତୁ ଘରକୁ ନେଇ ଯିବୁ କରିଥିଲେ ସିଏ ହିଁ କହିଲେ କହିଲେ ତା ନା ଆରାଧ୍ୟା ଦବୁ। ସିଏ ଦେଇଥିଲେ ତ ମୁଁ କହିଲି ସେ ଜଣେ ବ୍ରାହ୍ମଣ ଦେଇଛନ୍ତି ତ ତା ନ ରହିଲା ସେ ଆରାଧ୍ୟା ରହିଲା ଆଉ।
ଆଉ ଆପଣ କଣ ଦେଇଛନ୍ତି ତାଙ୍କ ନାଁ?
ମୁଁ ଦେଇଛି ସାମଶି।
ସାରଶ୍ରୀ।
ସନ୍ ଏସନ୍ ଏଏଚଆଇ। ସାମଶିକ ନା ଏ ସାନସି ହଁ ସାନ୍ସି ବଡ ଝିଅ ନାଁ ଆଂସି ଆ ନା ସାନସିଂ।
ଭଲ ୟୁନିକି ନା ଦେଇଛନ୍ତି ଆଉ।
ୟୁନିକ୍ ମାନେ ମୋ ହଜବେଣ୍ଡଙ୍କ ମିଶିକି ମାନେ ସେ ଆ ଆମେ ଏଇଟା ଜାଣିକି ଦେଇନୁ କିନ୍ତୁ ମିଶି ଯାଇଛି ଦେଖ। ମୋ ହଜବେଣ୍ଡଙ୍କ ନାଁ ସନ୍ତୋଷ। ମୋ ନାଁ ମାନସୀ ସନ୍ତୋଷ ର ଏସ ଏନ ମୋର ଏସ ଆଇ ଆଉ ଚାଲିଛି ଆଉ।
ଆଜ୍ଞା।
ମୋ ଭଉଣୀର ହଜବେଣ୍ଡଙ୍କ ନାଁ ଅନିଲ ମୋ ଭଉଣୀ ନାଁ ଆୟୁଷୀ। ତ ଆନସି।
ପରଫେକ୍ଟ ମ୍ୟାଚିଂ କରି
ମୁଁ ଆର ଏଇ ନା ତ ମୁଁ ଝିଅ ହେଲେ ଦେବି ବୋଲି ଭାବିକି ରଖିଥିଲି ମାନେ ଜନ୍ମ ହେଇନଥିଲା ଭାବିକି ରଖିଥିଲି କିନ୍ତୁ। ହୁଁ ହୁଁ ମାନେ ମେଡିକ୍ କାଲରେ ହଁ ମେଡିକାଲ ରେ ଡକ୍ଟରଙ୍କ ଭୁଲ ଯୋଗୁଁ ମୋ ଝିଅର ଦେହ ଟିକେ ଖରାପ୍ ହେଇଗଲା। କେୟାର ଲେସ୍ ଥିରେ ନା କାନ୍ଦି ନଥିଲା।
ଓ ହୋ।
କାନ୍ଦିବା ଟା ପୁରା ଦରକାର ନା ସେୟା ମଷ୍ଟ ମାନେ ବହୁତ ମାନେ ପ୍ରେସର ପକେଇଲା ଠୁ ସେ ଜନ୍ମ ହେଲା ତ ମାଇଣ୍ଡ ରେ ଟିକେ ପ୍ରେସର ପଡିଲା ବୋଲି କାନ୍ଦିିନଥିଲା। ଡକ୍ଟର ଏତେ ନେଗଲେକ୍ଟ କରୁଛନ୍ତି ବହୁତ। ସବୁ ଠିକ ଥିଲା ମୋର ଅଲଟ୍ରାସାଉଣ୍ଡ ରିପୋର୍ଟ ଠୁ ଆରମ୍ଭ କରି ସବୁ ଠିକ ଥିଲା ତାପରେ ଭଗବାନଙ୍କ ଦ୍ଵୟାରୁ ନା, ଡକ୍ଟର ଫାଷ୍ଟ ଏମେଆରଆଇ କରିଥିଲେ। କହିଲେ ନା ଟିକେ ଡେଭଲପମେଣ୍ଟାଲ ଡିଲେ ହବ। ଡିଲେ ମାନେ କଣ କହିଲ ବସିବା ଯଦି କେତେ ବେଳେ ବସିବା ଲେଟ୍ ହେଇପାରେ କି ମନେକର ଚାଲିବା ଲେଟ ହେଇପାରେ। କି ଡେଭଲପ ଦି ବର୍ଷ ଯାଏ ଡେଭଲପ ହୁଏନା ଛୁଆର।
ଆଜ୍ଞା।
ତ ସେଇଟା କହିଥିଲେ କିନ୍ତୁ ମିଛ। ଭଗବାନଙ୍କ ଦୟାରୁ କିଛି ହେଲା ସେମିତି ସେଇଟା ମାନେ ଡକ୍ଟର ଆଖି ଟେଷ୍ଟ ହେଲା ତାର କାଳେ କଣ ପ୍ରୋବଲେମ ଥିବ। ତାପରେ କାନ ଟେଷ୍ଟ ହେଲା କେତେ କେତେ ଟଙ୍କା ସରିଛି କିମ୍ସ ରେ। ସବୁ ନର୍ମାଲ।
କିମ୍ସରେ କିମ୍ସରେ ମାନେ ପୁରା ବେକାରିଆ କରୁଛନ୍ତି ଜାଣିଛ ନା।
ନା କିନ୍ତୁ ମୁଁ ମାନେ ଆମର ଏମଡି ଚିହ୍ନା ଥିଲେ ତ ପୁରା ତ ଆକୁ ଭଲସେ ଦେଖେଇଲେ। ତାପରେ ଜାଣିଛ ନା ଏତେ ପ୍ରେସର ଥିଲା ହେଇଥିଲା ଜନ୍ମ ତାଆଖିରେ ଖାଲି ବ୍ଲଡ ବ୍ଲଡ ରେଡ୍ ମାନେ ଆମକୁ ଦେଖା ଯାଉନ ଥିଲା ଡକ୍ଟର କୁ ଟେଷ୍ଟ କଲା ବେଳେ ନାଲି ନାଲି ବିନ୍ଦୁ ପୁରା ଡଟ ଡଟ ଭଳିଆ ଦେଖାାଗଲା। ହେଲା ଡକ୍ଟର କହିଲେ ଯଦି ତାର ପ୍ରେସରରେ ଜନ୍ମ ହେଇଥିବ ତାହେଲେ କମିଯିବ। ଯଦି ଆଖି ଖରାପ ଥିବ ତାହେଲେ କମିବନି ପନ୍ଦର ଦିନ ପରେ ଗଲା ବେଳକୁ କିଛି ନାହିଁ ମାନେ ପ୍ରେସର ଏତେ ହେଇଥିଲା। ଡକ୍ଟର ମାନେ ଏମିତି କରିଛନ୍ତି ସବୁ। ଖାମଖିଆଲି ବହୁତ। ଗୋଟେଠି ଜନ୍ମ ହେଇଥିଲା କିନ୍ତୁ କିମସ୍ ରେ ଆଡମିଟ ହେଇଥିଲା।
ଆଚ୍ଛା।
ହୁଁ।
ଆଉ ତାର ଦେହ ପା ଭଲ ଅଛି।
ହଁ ଭଲ ଅଛି। ଖାଇବା ପାଇଁ ଏବେ ଏଠିକି ଆସିବୁ ଖାଇବା ଧରିଇବି ମାନେ ମୋ ପାଖକୁ ଆଉ ଆସିବନି ଚାଲି ଚାଲି ଅଲଗା ରୁମକୁ ସବୁ ଚାଲିବ ପଳେଇବ ଚାଲାଖ ହୁଁ। ଚାଲାଖ ପୁରା। ଆଉ ଆଉ ଦି ପହର ରେ କଣ ରୋଷେଇ ହେଇଛି ଜାଣିନାହାନ୍ତି ନା। ହ୍ୟାଲୋ ମୁଁ କହିଲି ଦିନ ବେଳେ ହଁ। ଦିନ ବେଳେ କଣ ରୋଷେଇ ହେଇଛି ଜାଣିନାହାନ୍ତି?
ଆମର ଭାତ ଡାଲି ଆଉ ଚୁନା ମାଛ ଆଣିଥିଲି ସକାଳେ ଆଜି ଚିଙ୍ଗୁଡି ସେଇଗାରା ତ ବାଛି ବାଛିକା ଟାଇମ ପଳେଇଲାଣି। ମୋ ମାଉସୀ ସକାଳୁ ନରୁ ଚୁନା ମାଛ ସେଇ ଯୋଉଟା
ବେସର ଦେଇକି ନାଇଁ ରୋଷେଇ ବେସର ଦେଇକି କରନ୍ତି?
ହଁ ସେ ବେସର ଟା କରିବେନ ମସଲା ଟା କରିବେ। ବେସର ଟା ମଉସା ଖାଉନାହାନ୍ତି ତ ମସଲା ହଁ। ସେଇ ଦିଟା କଲେ ହିଁ ଭଲ ଲାଗେ ଆଉ ଚୁନା ମାଛ ଟା ଆଉ।
ହୁଁ ହୁଁ ଆଉ ଜଣେ ରୋ ପୁରା ମାନେ ଛାଣି ଦିଅନ୍ତି ଜଣେ ଜଣେ। କର୍ନଫ୍ଲର୍ ହେରିକା ପକେଇକି। ମୋ ମାମୁଁ ଘର ସାଇଡ ପଟେ ଭୋଜି ମାନଙ୍କରେ ଭୋଜି ମାନଙ୍କରେ ଏଇଗୁଡ଼ା ଛଣା ମାନେ ଷ୍ଟାଟସ୍ ଦେବେ ବି।
ହଁ ପକୋଡ଼ା ଫକୋଡ଼ା ପାଖରୁ
ହୁଁ ହେଟା
ଓ ହୋ ଚିଙ୍ଗୁଡ଼ି କଣ କଲେ ତରକାରୀ ରେ ନା ଭଜା?
ଭଜା ସୋମବାର ଆଇଁଷ କେହି ଖାଉନାହାନ୍ତ ମ
ଓ ହୋ।
କାଲି କଣ କହିଲ ଯଉଁ ଆମର ପାଗ ଯଉଁ ଦେଇଥିଲା।
ହଁ ତାପରେ ଏବେ ଯୋଉ ବର୍ଷାକୁ ମାଛ ଫାଚ ଥିବ। ଛୋଟ ମାଛ ତ ବର୍ଷା ଦିନେ ବେଶୀ ଚ ସେଇଆ ବା ଚୁନା ମାଛ ଏ ବର୍ଷା ଦିନେ ବେଶୀ
ହଁ। ଏବେ ତ ଖାଲି ଚୁନା ମାସ ସିଜିନ୍ ଚାଲିବ ଆଉ।
ହଁ ଆମର ମୋର ପିଲା ବେଳେ ଗାଁରେ ପୋଖରରେ ଆଣିକି ଏତେ ମାଛ ଖାଲି ମାନେ ଚାରିଆଡ଼େ ବଣ୍ଟା ହବ। ଗୋଟେ ଗାଡ଼ିଆ ଭଳିଆ ଥିଲା ସେଇଠି।
ହୁଁ ସେ ଗାଡ଼ିଆରେ ତ ବଢ଼ିବେ ସବୁ ଆଉ।
ହଁ ପଢ଼ିବା ନା
ଖାଉ ଚୁନା ମାଛ ଭଲ ଲାଗେ।
ହଁ ଚୁନା ମାଛ ବେସର ଭଲ ଲାଗେ ଆମ ପଟେ ମସଲା କେବେ କରା ହୁଏନି ମୁଁ ଗୋଟେ ଏବେ
ବେସର ଟା ବେସର ଟା ଭଲ ଲାଗେ ଭାତ ଡାଲି ବେସର
ଦେଇକି ଆମ୍ବୁଲ ଦେଇକି କରନ୍ତି।
ନାଁ ଆମ୍ବୁଲ ଦେଇକି ହଁ।
ହୁଁ।
ଏଇଟା ଗୋଟେ ଚଟପଟା ଇଏ ଲାଗୁଥିବ।
ହଁ।
ସେଇଟା ଖାଇବାକୁ ବଢ଼ିଆ ଲାଗେ।
ହଁ।
ମଉସା ଖାଉନାହାନ୍ତି ବସର ତ।
ହଁ ଯୋଉଟା ଯାହାକୁ ଭଲ ଯୋଉଟା ଯାହାକୁ ଭଲ ଲାଗିବ ଆଉ କଣ କରିବେ।
ଆଉ ହଉ ସବୁ
ହଉ ତାହେଲେ ରଖିଦିଅନ୍ତୁ ପରେ କଥା ହବା ଆଉ କାମ ଅଛି ତ
ହଉ ଦିଦି ନେଟୱର୍କ୍ ଇସୁ ଅଛି ତ ଆଜ୍ଞା ଆଜ୍ଞା।
ହଁ ହଁ।